ହ୍ୟାଲୋ।
ହଁ କଣ କରୁଛନ୍ତି?
ଏଇ ଅଛି ଆଉ। ସେତବେଲେ କଲ୍ କଲି ନେଟୱାର୍କ ବୋଧେ ପାଇଲା ନା କଣ କଟିଗଲା।
ହଁ ନେଟୱାର୍କ ପ୍ରୋବ୍ଲେମ ରହୁଛି ଏଠି।
ହଁ ହଁ।
ମାନେ ଯଉ ବର୍ଷା ହେଇଛି ନା।
ହଁ।
ବର୍ଷାରେ ମାନେ ଲାଇନ୍ ଯାଇକିନି ମାନେ ଏଠି ଲାଇନ୍ ରହନି ଆଜି ଦିନଟାଙ୍କ ଲାଇନ ନାହିଁ ଏଇନା ଜଷ୍ଟ ଲାଇନ ଆଇଲା।
ହୁଁ।
ସେଥିପାଇଁ ନେଟୱାର୍କ ପ୍ରୋବ୍ଲେମ ରହୁଛି।
ହଁ ବେ।
ଶୁଭୁଚି ମାନେ କଥା ଟା କ୍ଲିୟର ଶୁଭୁଛି।
ହଁ ପ୍ରିୟସ ଶୁଭା ଯାଉଛି। ଆଉ ଅ ବିକା ଆପଣ କଣ କରିବେ?
ମୁଁ ଏବେ ପଢା ଏ ପଢିବି।
ପଢିବେ ନା।
ହଁ।
ଆପଣ କଣ ଯୋଉ ମାନେ ରୁମ ବାହାରକୁ ବାହାରିବା ମାତ୍ରେ ରାସ୍ତା ଆପଣ ମାନେ ଗାଡି ମଟର ଯାଉଛି।
ମାନେ।
ନା ଆପଣଙ୍କ ଯୋଉଠି ଅଛନ୍ତି ଆପଣ।
ହଁ।
ରୁମରୁ ବାହାରିଲା ମାସରେ ତ ରାସ୍ତା ହେଲା ଗାଡି ମ ତେ ମାନେ ମେନ୍ ରୋଡ ଟା କି?
ନା ନା।
ଭଲ ତାହେଲେ ନିରବତାର ହଉଛି।
ଆପଣ ଏବେ କୋଉଠି ଅଛନ୍ତି କି?
ମୁଁ ଅଛି ରୁମରେ ଅଛି ଯେ ସାଙ୍ଗ ଘରିଆ ତ ମାନେ କଥା ହଉଛନ୍ତି ଯେ କେ ପେଁପାଁ କରୁଛନ୍ତି ଆଡେ ଗାଡି ମଟରେ ବି ପେଁପାଁ ମୁଁ ତ ପାକେଇଆଇଛି ଘର ପଛ ପଟକୁ।
ହଁ ହୁନ
ମୁଁ ହଷ୍ଟେଲ ରେ ରଇଛି ନା ସେ
ହଷ୍ଟେଲ ରେ ଅଛନ୍ତି।
ଆଜ୍ଞା କଣ କହିଲେ?
ମୁଁ କହିଲେ ଏବେ ହଷ୍ଟେଲରେ ଅଛନ୍ତି।
ହଁ ଦେଖୁନା ଗାଡ଼ି ସାଉଣ୍ଡ ଶୁଭୁ
ହଷ୍ଟେଲ ମାନେ କଣ ରୋଡ ମେନ ରୋଡ ପାଖରେ।
ହଁ ହଁ ତାନେ ପ୍ରାଇଭେଟ ହଷ୍ଟେଲ ଯୋଉ କ ଯେମିତି ମେସ୍ କରିକିନି ଖାଇନ୍ତି।
ହଁ ହଁ।
ସେମତି ଆଉ।
ଆ ଆରବ୍ରସ ଲାଷ୍ଟ ୟୁନିବର୍ସିଟି।
ଆପଣ ହେଲା।
ନାଇଁ ତମର।
ହଁ। ଆର ବର୍ଷ ଆ ଆପଣଙ୍କର।
ମୋରବି ଆର ବର୍ଷ ଲାଷ୍ଟ। କଣ କହିଲେ
ଏକା ସହିତ ସରିିବା ଆଉ।
ହଁ।
ଚାକିରି ଆଉ କିଛି ଖାଇବେନି ନା।
ନା ଆପଣ ନ ରାତରେ କଣ ଖାଇିବେ
ମୁଁ ରାତିରେ ଭୂକ ହେଲେ ଯାହା ପାଇଲେ ତାହା ଖାଇଦେବି।
ହୁଁ ହୁଁ ହୁଁ ସେଠି କଣ କ୍ୟାଣ୍ଟିନ ରେ ଖାଇବାକୁ ଦଉଛନ୍ତି ନା ନିଜେ ରୋଷେଇ କରିକି ଖାଉଛନ୍ତି।
ନିଜେ ରୋଷେଇ କରିକି ଖାଉଛୁ ମେସପା ମେସପା।
ମେସରେ ଅଛନ୍ତି।
ହଁ ମାନେ ଯୋଉ ପାଇବେ କୁହନ୍ତିନି ହଷ୍ଟେଲ ଟା କିନ୍ତୁ ନିଜେ ରୋଷେଇ କରିକିନି ଖାଇବୁ ଆଉ।
ଓହୋ। ମାନେ ନିଜର ପର୍ସିଲ ରୁମ ନା କେତେ ଜଣ ମିଶିକି ଗୋଟେ ରୁମ ରେ ଅଛନ୍ତି।
ଦି ତିନି ଜଣ ଗୋଟେ ରୁମ୍।
ଓହୋ। ମତେ ତ ମାନେ ରାଗ ଚିଡ଼ିବ ଦି ତିନ ଜଣ ଯୋଉ ଥିବେ ବଲ ବଲ ବଲ ହେବେ ମାନେ
ହେଇ ରାଜକୁୁ ବା ଲାଗୁଛି ଆଉ କଣ କରିବି ଦୁଆଡେ ଯିବି କିଚେନ ରୁମରେ ଅଛି ମୁଁ।
ସେଟା ମୁଁ ହଷ୍ଟେଲ ମାନ ଥିଲି ପଳେଇଲି ରୁମ କରିକି ରହିଲି ମୁଣ୍ଡ ହଁ ରୁମ ନେଲିି ବାହାରେ ରୁମ ନେଇକି ରହିଲି।
ଓ ହ ପ୍ରବଳ ତ ଖର୍ଚ୍ଚ ହଉଥବ।
କଦ ସକାଳୁ ଉଠିଲା ପରଠୁ ମାନେ ସେମାନେ ବଲର ବଲର ବଲର ଯେ ହେଲେ ରାତି ଶୋଇନଲା ପର୍ଯ୍ୟନ୍ତ।
ପ୍ରବ ତ ଖର୍ଚ୍ଚ ହଉଥିବ ଆପଣଙ୍କର ନା।
ହଁ ଖର୍ଚ୍ଚ ହେଲେ ହବ ଟିକା କଣ କରିବା ଯ ମାନେ ପଢି ହେଲାନି ଭି ସେଠି।
ହ। ହୁଁ ଭଲ ଯୋଉଟେ କମ୍ଫର୍ଟେବୁଲ ଲାଗୁଛି ସେଇଟା ରହିବ ବାପା ମାଙ୍କୁ ତ ଜଣେଇଥିବେ ନା।
ହୂଂ
ହଁ।
ହଁ
ହୁଁ ହ ଆଉ ଆଜି ଦିନରେ କଣ ଖାଇଥିବ?
ଏଇ ଦିନରେ ଯୋଉ ଖରାଆଳୁ?
ହୁଁ।
ଖରାଆଳୁ ଗରମ ଭାତ, ପନିରି, ଛତୁ ପୋଟଳ ଆଳୁ କଷା, ଡାଲମା। ଜଣେ ସାଙ୍ଗଙ୍କ ଘରକୁ ଯାଇଥିଲି ତ ଆଣ୍ଟି କରିଥିଲେ।
ଅଉ।
ମାନେ ମୁଁ ଡେଲି ସେଇଠି ଖାଇକି ଆସୁଛି ତାଙ୍କ ଘରେ।
ସତେ ନା କଣ?
ହଁ ଡେଲି ଖାଇକି ଆସିଛି। ଏଠି ମାନେ ଯୋଉ ମୁଁ ସେଠି ରହୁଛି ନା, ମାନେ ମୋ ସାଙ୍ଗଟା ଜଣେ ଅଛି ସିଏ ଆମ ଗାଁରୁ
ହଁ।
ମୋ ବେଷ୍ଟ ଫ୍ରେଣ୍ଡ ସେମାନେ ତାଙ୍କର ବି ସେଠି ରହୁଛନ୍ତି ଆସିକିନି, ସେ ସେଥିପାଇଁ ଆଣ୍ଟି କହୁଛନ୍ତି ଆସ୍ ସାରିଆ କଣ ରୋଷେଇ କରିବ। କହୁଥିଲେ ରହିଯିବାକୁ ମାନେ ରୁମର ଭଡା କରିକି ଆସିକି ଏଠି ରହିଯିବାକୁ, ତାଙ୍କ ଘରେ
ହଁ ହଁ।
ମୁଁ କହିଲି ନାଇଁ ମ କଣ ଗୋଟେ ରହିବି, ମୁଁ ରହିଯାଉଛି ଠିଆ ହଉଛି ତାପରେ ସେଠୁ ରହିଯାଉଛି ଆଉ।
ସେ ତ ତାଙ୍କର ଫ୍ୟାମିଲି ନା?
ହଁ, ନା ଫ୍ୟାମିଲି ଅଛନ୍ତି।
ହୁଁ।
ତ ରୋଷେଇ କରିବାକୁ ମନା କରିଛନ୍ତି ବା ମୁଁ ସେଥିପାଇଁ କରୁନି। ସେଠିକ ଖାଇକିନି ୟାପରେ ଶୋଇବୁ ମାନେ ଖାଇକିନି ଆସିଛି। ଚାରିଟା ବେଳୁ ଆସୁ ତାଙ୍କ ଘରୁ। ଗୋଟେରେ କଲେଜରୁ ଗୋଟେ ରେ ବାହାରିକିନି ତାଙ୍କ ଘରେ ପହଞ୍ଚିଲା ବେଳକୁ ଲାଗୁଛି, ଅଧଘଣ୍ଟେ ସାଢ଼େ ଗୋଟେ ଲାଗୁଛି।
ହଁ।
ହ ସେଠି ଯିବୁ ମାନେ ମୁଁ ଗଲେ ମୋ ସାଙ୍ଗ ଖାଇବ, ନହେଲେ ସିଏ ଖାଇବନି। ସିଏ ବି ସେ କଲେ କଲେଜରୁ ଆସିବ ନା।
ଭଲ ସାଙ୍ଗ ତାହେଲେ। ହୁଁ ହୁଁ ହୁଁ।
ମୋ ବେଷ୍ଟ ଫ୍ରେଣ୍ଡ ବା।
ହଉ, ତାମାନେ ଆହୁରି ଭଲ।
ହ ହଁ ନାଁ ନାଁ ମୁଁ ସବୁବେଳେ ଯାଏନି, ମଝିରେ ଦି ଚାରି ଦିନ ଗଲିନି ଚିଡିଲେ ମତେ।
ହଁ ହଁ।
କ ପାଇଁ ଆସିଲୁନି? ସବୁବେଳେ ଗଲେ ମତେ ନିଜକୁ ବି ଭଲ ଲାଗିବନି ନା।
ହଁ ଗୋଟେ ସାଙ୍ଗ ଡାକୁଛି ଏତେ ଜୋର କରିକିନି ଯଦି ନ ଯିବ, ସିଏ ବି ଗୋଟେ ଖରାପ ଭାବିବ। ନାଇଁ ସେଇ ଡାକିଦେଲେ ମୁଁ ଯାଉଛି କିନ୍ତୁ ମୁଁ ଡାକିଲେ ଆସୁନି।
ନା ନା ସେ କଥା ନାହିଁ। ମାନେ ସବୁଦିନେ ଘରକୁ ଯିବ ଖାଇବା ପାଇଁ ମାନେ ସେଟା ଗୋଟେ ନିଜକୁ ଖରାପ ନାଗିବ ନା। ତମକୁ ଖରାପ ଲାଗିବନି?
ସେଇଟା ତ ସତ କଥା।
ଆ ସେଇଟା, ସେଥିପାଇଁ ମୁଁ ଯାଏନି ମାନେ ଆଠୁ ବହୁତ ଜବରଦସ୍ତ ମାନେ ଚିଡିବେ, ଘରୁ କହିଲେ କଲ୍ କରିବି କହିଲେ, ମିଛୁଟାରେ କହିଲେ ମାନେ ଘରୁକୁ କଲ କରି କହିବେ, ଏଠି ତମ ପୁଅ ବହୁତ ଅସୁବିଧାରେ ଅଛି ମାନେ ତାକୁ କହୁଛିି ଆସୁନି।
ହୁଁ ହୁଁ। ଭଲ ଆଣ୍ଟି ହଁ।
ହଁ ଦେଖିଆ ମୁଁ ଯାଉଚି ଡେଲି ଡେଲି ଯିବାକୁ ପଡୁଚି ଆଉ ବାଧ୍ୟରେ ବି ଯାଉଛି। ହେଲେ ମୋର ଇଚ୍ଛା ନାହିଁ ଟୋଟାଲି ଯିବାକୁ।
ହଉ ଜଦି ଡାକୁଛନ୍ତି ଯଦି ଯିବା ଆଉ କଣ କରିବା ନହେଲେ ସେ ବି ଖରାପ ଭାବିବେ କହିବେ କାହିଁକି ପିଲାଟା ଆସିଲାନିକି କଣ। ନିଜେକୁ ତ ଖରାପ ଲାଗିବ ବି ତାଙ୍କୁ ବାଧିବ ଯେହେତୁ ଆମେ ଗୁଟେ ଘରକୁ ସଦାବେଳେ ଯାଉଛେ ଖାଇବା ପାଇଁ କି କଣ। କାରଣ ଆମେ ଏତେ ଖାଇକିନା ଆସୁଚେ ନା ତ ଏଇଟା ଆମ ମନ ଭିତରେଥାଏ ହଁ ଖାଲି ଆମେ ଖାଇବାକୁ ଯାଉଥେବେ କଣ।
ହଁ ବା ମାନେ ଖାଇସାଇଲା ପରେ ବି ହେଲେ ଘରକୁ ବି ମାନେ ରୁମକୁ ବି ଛାଡୁନାହାନ୍ତି ମୋତେ କହୁଚନ୍ତି ଚାରଟା ହେଲେ ଯିବୁ।
ମାନେ ରେଷ୍ଟ ନେଇକିନି ପିଲାଟା କଣ ସାଙ୍ଗେ ସାଙ୍ଗେ ଖାଇକି ଯିବ ବୋଲି ଛାଡୁନାହାନ୍ତି ଆଉ।
ହୁଁ।
ହଁ
ମୋ ଡ୍ରେସ ଅଛି ତାଙ୍କ ଘରେ ସେ ତା ମାନେ ଯୋଉ କଲେଜରୁ ଆସିଲା ପରେ ହେଠି ବଦଳିଥିବି ଗୁଡ ହାତ ଧୋଇ ଧୁଆ ହେଇକିନି ଖାଇକିନି ହେଠି ରହୁଚି। ତାପରେ ଆସୁଛି ପୁଣୀ ଘରକୁ ଆଉ।
ମାନେ ୟୁନିଫର୍ମ ତାଙ୍କ ପାଖେରେ।
ନାଇଁ ନାଇଁ କଲେଜ ୟୁନିଫର୍ମ ମୋ ରୁମ ରେ ରହୁଚି।
ଓ।
ମାନେ ଜଉ ଇଏ ହାଉସର।
ଓଃ ହ ରେଗୁଲାର ଡ୍ରେସ।
ହଁ ଡେ଼ଲିୟୁଜ ଡ୍ରେସ୍।
ଆଉ ଆଇଁଷ ଖାଉଛନ୍ତି ନା ନାଇଁ?
ହଁ।
ଆଇଁଷ ଆମିଷ ଜଉଟା କହନ୍ତି।
ହଁ ହଁ ସେଇଟା ଖାଉଚି।
ମାନେ ବାର ଅନୁସାରେ ନା ରେଗୁଲାର ଯେ
ନା ନା ରେଗୁଲାର ହେମିତି ଖାଏନି, ବାର ଅନୁସାରେ। ମୁଁ ସୋମବାରଟା ଖାଏନି, ସୋମବାର ଟା ଖାଏନି ଆଉ ଆଉ ନହେଲେ ଯୋଉ ବାରେ ହେଲେ ମୋର ଚଳିଯିବ ମୁଁ ଖାଇଦିଏ।
ହଁ। ନାଲକୋ ବୁଲି ଯାଇଛନ୍ତି ନାଲକୋ।
ନା।
ହୁଁ ଉଁ। ଅନୁଗୁଳ ଅଟୋନମସ୍ କଲେଜ୍ କି? ଅନଗୁଳ ଅଟନୋମସ କଲେଜ କି?
ହଁ।
ମୋ ସାଙ୍ଗତ ସେଇଠେ ପଢୁଛନ୍ତି।
ଏଇ ପ୍ଲସ ଟୁ।
ନା ନା ପ୍ଲସ ଟୁ ନୁହେଁ, ସେ ପ୍ଲସ ଥ୍ରୀ ଏଇଟା ତାଙ୍କର ଥାର୍ଡଇଅର୍। ସେ ମୋଠୁ ଗୁଟେ ବର୍ଷ ଆଗ ଟିକେ କରିଦେଇଛନ୍ତି, ମୁଁ ଗୁଟେ ବର୍ଷ ଗ୍ୟାପ୍ କରିଦେଇଥିଲି ତ ସେଇଥିପାଇଁ
ଆଛା ଅମ୍ ତମଠୁ ବଡ ବୋଧେ।
କିଏ ସେ ହଁ?
ସେମାନେ ଅ ହ। ନା ମୁଁ ଯାଣିନି।
ହଁ ହଁ। ଆଉ। ତମ ଆଡେ ଅବିଆ ଖବର କଣ? ଗାଁ ଖବର ଗାଁ
ଆମ ଗାଁ ତର ଗାଇ ଖବର ତ କଣ? ମାନେ ଯାହା ଘରୁକୁ କଲ୍ କରି, କଣ କହିଲେ?
କଥା ହେଇଥିବେ ନା।
ହଁ ମାନେ କଥା ହଉଛି, ମାମାଙ୍କ ସହ ବାବା ବି ଘରେ ରହୁନାହାନ୍ତି।
ଓ ହ।
ବାବା ଅଛନ୍ତି ତାଲଚେରରେ।
ଅ ହ। ଅନଗୁଳ ତୁ ତାଳଚେର କେତେ ବାଟ, ନା ଆଗ ତାଳଚେର ତାପରେ ଅନଗୁଲ।
ଆଗେ ତାଲଚେର ଆଗେ ତାଲଚେର।
ତା ପରେ ଅନଗୁଳ।
ହଁ ତଥାପି ବି ହବ। କୋଡିଏ କୋଡିଏ ଭଳିଆ ହବ ବୋଧେ କୋଡିଏ କୋଡିଏ ନା ତିରିଶ ଭଳିଆ ହବ ଆଉ।
ହଁ।
ବାପା ଆସନ୍ତି ହାରି ମୋ କତିକି, ମୁଁ ବି ଯାଏ ହାରି।
ଆସେ ମାନେ ତମ ମାମାଙ୍କ ସହିତ ତମେ ରହିଯାଅ ରୁମରେ ନା
ହଁ ମାନେ ଯୋଉ ଛୁଟି ହେଲେ, ଯୋଉ ଯଦି ଦି ଦିନ ପାଇଁ ଛୁଟି ମିଳିଲା ଆଉ କଣ ଗାଁକୁ ଯିବି ଗୋଟେ ଶହେ ତିରିଶ କିଲୋମିଟର ଏତେଟା କଣ ଯିବି, ବାପାକତିକି ପଳେଇ ଆସେ।
ହଁ ହଁ ହଉ ତାଏଲେ।
ବାପାଙ୍କୁ ମାନେ ଯେଉ କଳାସ ଆଉ ବାପା ସେଠି ଏକଲା ରହୁଛନ୍ତି ବି।
ହୁଁ ହୁଁ। ଗମେଣ୍ଟ ଜବ୍ ନା?
କାହାର ବାପାଙ୍କର?
ଅଙ୍କଲଙ୍କ ହଁ।
ନା-ନା-ନା। ଆମ ଗୋଟେ ଦୋକାନଟେ ଥିଲା ଲୁଗା ଦୋକାନ ସେଇଟା ଭାଙ୍ଗି ଦେଇଚନ୍ତି ଏବେ।
ହଁ ବିଜିନେସ ନା।
ହଁ ମାନେ ଦୋକାନ ବି ଆଉ ନାହିଁ ଭାଙ୍ଗି ସାଇଲାଣି।
ଆମର ବି ସେମିତି ହେଇଗଲା।
ଉହୁଁ ହଁ ମୁଁ ଟିକେ ରଖୁଛି ମୋର କାମ ଅଛି।
ହଉ ଆଜ୍ଞା।